ହ୍ୟାଲୋ।
ହଁ ଏଇ ଆାଇଥିଲି ଘର ବାହାରକୁ ଆଉ।
ଆଉ କଣ କରୁଛୁ?
କିଛି ନାଇଁ ଏଇ ବଇଥେଲି ଆଉ।
ଆଉ ଖାଇସାରିଲୁଣି। କଣ ଖାଇଥିଲୁ? ଗଧୁଆଳେ ଆଉ ଭାତ ଆଉ ନଗେଇଆ କଣ କଣ?
ଭାତ, ଡାଲି, ଖଟା, ଶାଗ ଭଜା ସବୁ ଖାଇଥିଲି ଆଉ।
ଓହୋ ଆଉ ଆଉ ଯୋଉ ସକାଳେ କଣ ଖାଇଥିଲୁ?
ସକାଳେ ବିସ୍କୁଟ ଖାଇଥିଲି, ମିକଚର ଖାଇଥିଲି।
ଓହୋ ଆଉ ମୁ କଣ କହୁଥିଲି କହିଲୁ ଯୋଉ ସେୋଟା ଧନ୍ୟଟା ଗୋଟ ଭଲନ୍ଦ ଗଟା ଭୋଜି ଭୋଜି କଲୁ କି ଗୋଟା ଭଲ ମନ୍ଦ କୋଉଠି ଗୋଟା ହ ମିନିମମ୍ ଗଟା କେତେ ଟଙ୍କା ଖର୍ଚ ମାନେଲେ ଆେ ଆମେ ଗଟା ଗୋଟା ଗାଁ ଲୋକଟା ୁଟା ମିମ କେତେ ଟା କୋଏ ହଜାର ନହଲେ ଚାଳିଶ ହଜାର ଖର୍ଚ୍ଚବନି ମିନିମ୍।
ହଁ ମିନିମମ୍ କୋଡିଏ ଚାଳିଶ ହଜାର ଖ ଆଉ।
ହଁ ଆଉ କଣ ଆଉ ଶିବୁ ନାଇଁ କମ୍ପୁଟର୍। ତମର କଣ ପଢ ଟାଲି ନା ପିଜି ଡି ସି?
ମୁଁ ଆମର ନା ଟାଲି ପଢଡା ହଉଛି।
କାଲି।
ହଁ। ହଁ କାଲି ପଡା ହଉଛି। ଆଉ କହ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହଁ।
ହ୍ୟାଲୋ।
ହ୍ୟାଲୋ।
ତ।
ହ୍ୟାଲୋ।
କଣ ଥିଲୁ?
ହ୍ୟାଲୋ।
ସୁୁବିଲା ସୁବିଲା ସୁବିଲା। ଶୁଭୁନି ତ ଭୟସ ଠିକ ସେ। ଆଉ ଆଉ ଓହୋ ଆଉ କହୁଥିଲି କଣ କହିଲୁ ଆଉ କୁଆଡେ? ସେ ଗଡ ମଧପୁରରୁ ସଉନାାଇ କହୁଥିଲା। ଏଟା କଣ ଯୋଉ ଇଏ ମନ୍ଦିର ଯିବା?
ହୁଁ ହଁ କୋଡିଏ କିଲୋମିଟର ହବ। ଯିବା ଆଉ। ହ୍ୟାଲୋ। ହ୍ୟାଲୋ। ହଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ।
ଶୁଭିଲା ଶୁଭିଲା। ଯେଉଁ କ ଣ କହୁଥିଲି କହିଲୁ? ଯୋଉ ଯିବା ଚା ଯୋଉ ଆମର ଆେ ଚାଲ ଗଟ ଫି ଫିସ୍ କରିବା ଆଜି। କଣ କହୁଛୁ? କୋଉଠି? ବ୍ଲବର ବ୍ଲବର ବୋଧେ କରିବା ପାଞ୍ଚ ଦଶ ଜଣ ପାଞ୍ଚ ଜଣ କରିବା।
କଣବ ଦିଆ?
କଣ କହୁନୁ? ଚିକେନ ବିରିୟାନୀ କରିବା ନା ଖାଲି ଚିକେନ ତରକାରୀ କରିବା ନା ଚିକେନ ତରକାରୀ ଘରେ ରୁଟି ନେଇଆସିବା ନା ହାତ କରିବା କଣ କରିବା?
ହଁ ଦେଖିବା ଭାତ ଭାତ କରିିଆ ଆଉ ଭାତ କରିଦିଆ ଆଉ। ହ୍ୟାଲୋ। ହାଲୋ।
ହାଲୋ, ତୁ କଣ କହୁ ଫୋନ ଟେ ନେଟୱାର୍କ ସ୍ଲୋ ହେଉଛି।
ହଁ।
ଯୋଉ ଗୋଟିଏ ଜାଗାରେ ରଖି କଥା ହଉ, ସେ ଯୋ ଗୋଟିଏ ଜାଗ ରଖି କଥା ହୋ। ମୁଁ କହୁ ଥିଲି କଣ କହିଲୁ କଣ କହୁଛ କୁହ କରିବାନା କରିବାନି?
ହଁ କରିବା।
କରିବା କଣ କେ-କଣ କରିବା ବିରିୟାନୀ କରିବା ନା ଇଏ କରିବା?
ଏ ଭାତ ଚିକେନ୍ କରିଦବା ଆଉ।
ଆଉ କେତେ ଟଙ୍କା ଲେଖା ତୋଳିଆ?
ତହଳି ଆରିକା ସହେ ସହେ କି ଦୁଇଶହ ଦୁଇଶହ ଝଡେଇବା ଆଉ। ଦୁଇଶହ ଦୁଇଶହ ହାଲୋ।
ଯଉ କଣ କଉ, କହିଲୁ କେତେ କୁହେନି।
ହଁ କରିିଆ କରିିଆ।
ଆଉ ଯେ ସେ ଫୋନ କରୁଛି ତୁ ଇଆଡେ ସିଆଡ଼େ ଗପୁଛୁ ତତେ କଲ୍ କରି ତେ
ଆରେ ନାରେ ସେ କଲ୍ ନୂହେଁ ସେ ୱାଇଫାଇ ଟିକେ ଅନ୍ ହେଇଯାଇଥିଲା କନଭେସ ହେଇଯାଇଥିଲା।
ଓ ସେଇଥିପାଇ ନେଟୱାର୍କ ସ୍ଲୋ ଥିଲା। ଆଉ ଯେ କଣ କହୁଥିଲି କହିଲୁ
ହଁ।
ଯୋଉ ମାନେ ମିନିମମ୍ ଗୋଟା ଶହେ ଟଙ୍କା ଲେଖା ତୋଳେଇଲେ ପାଞ୍ଚ ଜଣ କଲେ ହେଇଯିବ ନା?
ହୁଁ ହୁଁ।
ଆଉ କଣ, ଆଉ ରାତିରେ କାଲି ରାତିରେ କଣ ଖାଇଥିଲୁ?
କାଲି ରାତିରେ ଯାଇଥିଲି ଭୋଜି ଖାଇ ଯାଇଥିଲୁ ଏଠିକି କୁନ୍ଦଣ ଖାଇକି ଆଇଲି।
କୁନ୍ଦଳ?
ହଁ।
ଖୁଣ୍ଡୁଳ କିଏ ବସିଥିଲା କାଲି?
କୁନ୍ଦଳ ପିଲା କିଏ ଗୋଟେ ଭୋଜି ଆଉ ଗୋଟେ ଏଗାର ନା, କିଏ ଗୋଟେ ମରିଯାଇଥିଲା ତାରି ଭୋଜି। ଥିଲା ଯାଇଥିଲୁ ଶିବୁନୁ ଭାଇ ମୁଁ ଧନ ସବୁ। କଳପା ମୁଁ ସୁଗୁନୁ ଭାଇ ଧନ ସବୁ ଯାଇଥିଲୁ।
ଓହୋ। ଆଉ, ଆଉ କ୍ଲରରେ କେତେ ବଇଛନ୍ତି ସବୁ ଛୁଆ ନା ସବୁ।
ହୁଁ ଛୁଆ ବଇଛନ୍ତି କଣ ଖେଳିବେ ନା କଣ ସେଇ ଯୋଉ ବଇଛନ୍ତି।
ଓହୋ। ନା ଆଉ କଣ ମୁଁ କହିଲି ପଚାରେ କଣ କରୁଛି ଫୋନ କରିଥିଲି। ଆଉ ଛେ ବୁଝ ଥିଲି ଯୋଉ କଟକରେ କାମଟା ସେ ଯଉ ଠିଆ, ଯାଉନୁ କି ସେ କାମରେ ନା ଯାଉଛୁ ସନ୍ଧ୍ୟାବେଳେ?
ନା ଯାଉନି ଆଉ ଛାଡିଦେଲି ସେଠିକ ମାଲିକ ଭଲ ପଇସା ଦେଉନି ଛାଡିଦେଲି।
ଆ, ଓହୋ। ଆଉ ଯୋଉ କଣ କହୁଥିଲି କହିଲୁ ଯୋଉ, ଆମେ ଯଉ ଗଣେଇ ପୂ-ସରସ୍ଵତୀ ପୂଜାରେ ଏଥର ବେକାର ହେଇଗଲା। ଆ ବୁଗୁ ନନା ନେଲା ତା ମୁଣ୍ଡକୁ କହିଲା ମୁଁ ବୁଝିଦେବୀ ଇଏ କରିଦେବୀ, ମାଇକ୍ ଫାଇକ୍ ଆଣିଲା ଯାହା ହେଲା ଦେଖିଥିବୁ ତ ଆଉ କହିବି କଣ।
ହୁଁ ହୁଁ, ହୁଁ।
ଆଉ ଏ ଥର ଦେଖାଯାଉ କଣ ହଉଛି, ଗଣେଶ ପୂଜା ଆଇଲାଣି। ତୀରସ୍ତା ବର୍ଷ ଯୋଉ ଗଣେଶ ପୂଜା ହେଇଥିଲା, ସେଇଥର ଭଲ ହେଇଥିଲା ନା?
ହଁ ଗଣେଶ ପୂଜା ଏ ବର୍ଷ କେତେ ତାରିଖ୍?
ଏ ବର୍ଷ କେଜାଣି ସେଇ ପଡ଼େ ତ ସେଇ ସେପ୍ଟେମ୍ବର ନା ଆଉ କଉ ମାସ ଅକ୍ଟୋବର ନା ସେପ୍ଟେମ୍ବରରେ ପଡେ। ହାଲୋ, ସେପ୍ଟେମ୍ବର ନା ସେଇ ଇଏରେ ପଡେ। ଏଇ ଥର ଦେଖାଯାଉ କଣ ହଉଛି, ଗାଁ ଲୋକ କଣ କରୁଛନ୍ତି ସେଇ କ୍ଲବ କତିରେ ତ ହୁଏ ହବ ସବୁ ବର୍ଷ ଆଉ। ଆଉ କ୍ଲବ ଘର ଏଥର କଲର ଫଲର ଦିଆ ହେଲାଣି, ସବୁ କାମ ହେଇଗଲାଣି ଆଉ ହବ ଏଇଥର ଆଉ।
ହୁଁ ହବ ଆଉ ଏ ରବିବାର ଦିନ ଦେଖିଆ କେତେବେଳେ ଆଶୁଛି ଏବେ ରଥଯାତ୍ରା ବା ପନ୍ଦର ତାରିଖି?
ପୁଣି ରଥଯାତ୍ରା ଆଇଲାଣି। ରଥଯାତ୍ର କେବେ ପନ୍ଦର ତାରଖ୍ ନା ଷୋଳ ତାରି ତାରଖ୍?
ମୁଁ ଚା ପାଞ୍ଚ ତାରଖ୍ ଜନ୍ମଦିନ ମୋର।
ଏଇ ପାଞ୍ଚ ତାରିକି ଓହୋ। ଆ ସେ ପକା ପ୍ରକାଶ ବି କହୁଥିଲା ମୁଁ କହିଲି ହଉ ଦେଖିବା ରଥ ଟଣା କୁ ହ ଏଥର ବି କୋଉ ଆବେ କଉ ଯିବ କୋଉ ବାଟେ ସେ କରେ ତ ପୋଲ ହେଇଯାଇଛି ନା ସେ ଉପର ଆଟେ ବୋଧେ ଆଗ ବାଟେ କଣ କି ଯିବ ସେ ଯୋଉ ଆଗ ଯୋ ସେକର ଉଠାଣି ଉଠିବ ସେକର ଯିବ ମତେ ଲାଗୁଛି ପ୍ରାୟ।
ଇଏ ସେପଟୁ ନେଇଯିବେ ସିଧା ସେ ସେପଟ ଟାଣଦେବେ ଆଉେ ପେଲି ଦେବେ ବ
ହଁ ମତେ ସେଇଆ ଲାଗୁଛି ହଁ ଏକର ତ ଇଏ ହେଇଗଲାଣି ନା। ଆ ଏଇନା ଗଣେଶ ପୂଜା ତ କ୍ଲବ୍ ଘର ତ କମ ହେଇଗଲା କଲର ଫଲର ଦିଆ ହେଇଗଲା ଆଉ କଣ।
ହୁଁ।
ଆଉ ଟୋଟଲ ତ ତାର ତାକୁ କହିଲି କି ମୋବାଇଲ ଯଦି ଦେଖିବା କଥା ଦେଖ ଚବିଶ ଘଣ୍ଟା ମୋବାଇଲ ଦେଖ ଥିଲା ତା ଆଖି ଖରାପ ହେଲା ମେଡ଼ିକାଲ ଯାଇଥିଲା ସିମୁନାରେ ତାର ସିମୁ ଯାଇଥିଲେ। ତା ଆଖି ଖରାପ ହେଇଯାଇଚି ବି ତଥାପି ଏବେ ବି ସେ ଚବିଶ ଘଣ୍ଟା ଦେଖୁଛି ମୋବାଇଲ ସିଏ ହବ କୁଆଡେ ତ ମନା ହେଲେ ଡ ଟର ଡକ୍ଟର ମନା କଲା ତା ଚଷମା ଫସମା ଦେଲା ଦେଖିୁ ଦେଖିବୁ ଯ ତୁ ନେଇ ପୁଣିି ମୋବାଇଲ ଦେଖୁଛି ହଇରାଣ ହବୁ ତୁ ପୁଣି ଚଷମା ନାଉଛୁ ତତେ ଭଲ ଲାଗୁଚି। ଟୋଟୁ ଟୋଟୁ ଟା କୋଉଠି ରହିଚି ବା।
ହୁଁ ରଇଚିଆ ଏଠି ମୋବାଇଲ ଦୋକାନରେ।
କୋଉଠି ଚଣ୍ଡି ଖୋଲ ନା କୋଉଠି?
ଚଣ୍ଡିଖୋଲ ଚଣ୍ଡିଖୋଲ।
ଓ ହୋ ରହିଛି ତାହେଲେ ନା। କେତେ କେତେ ଟଙ୍କା ଦୋଉଚି ତାକୁ।
ତାକୁ କେତେ ତିନି ହଜାର ନା ପାଞ୍ଚ ହଜାର ଦଉଛି ଆଉ।
ହଁ ରହିଚି ତ ଯାଉ ଠାକୁରଙ୍କ ଦୟାରୁ ରହି ଆଇଚି ତା ଆଖି ତ ଭଲ ନାହିଁ ସେ ଆଉ ମ ସେଇ ମୋବାଇଲ୍ ନା ତାକୁ କହୁଚୁ ତୁ ମୋବାଇଲ ଚବିଶ ଘ ଆମେ ଦେଖେ ଆମେ କଣ ଆମେ କେତେବେଳେ କେମତି ମୋବାଇଲ ଦେଖିଲେ ଇନଷ୍ଟା ଫିନଷ୍ଟା ଦେଖି ଦେଲେ କି ଭଲ ମନ୍ଦ ଗେମ୍ ଫେମ୍ ଟି କେ ଖେଳିଦେଲେ ସଇଲା ସେ ଚବିଶ ଘଣ୍ଟା ମୋବାଇଲ ଦେଖିଲା। ଆମେ ଶୋଇବେ ଯେତେ ଆମେ ଯେତେବେଳେ ଆରମ୍ଭ କରିବା ଶୋ ଖାଇକି ଶୋ ଖାଇକି ଶୋଇବା ଆସି ସେତେବେଳେ ମୋବାଇଲ ଦେଖିବ ପୁଣି ଆସି।
ହୁଁ ହୁଁ ହୁଁ ହୁଁ ହୁଁ।
ଆଉ ଆଉ କଣ ଖବର ସବୁ ଭଲ ପରିବାର ସବୁ ଭଲ ଅଛନ୍ତି ତ?
ହଁ ହଁ ସବୁ ଭଲ ଅଛନ୍ତି।
ଆଉ ତୋ ବାପା ଏଇନା କୋଉଠି ଅଛନ୍ତି କଟକ ନା ଭୁବନେଶ୍ୱର।
ଭୁବନେଶ୍ୱର।
ଓହୋ ଆଉ ଆସିବ କୋଉ ଦିନ।
ଆ ଆସିବେ କେବେ ଏବେ ଆଉ ଆସିବେ ଦି ମାସ ପରେ ଆଉ।
ଆଉ ତୋ ମାମୁ ଘରକୁ ଯିବୁନି ନା ଯାଇଥିଲୁ ଆଇଲୁ।
ମାମୁ ଘରକୁ ଯାଇନି ଚାରିଟା ବେଳକୁ ଯିବି ଆଜି।
ହଁ ବାଇକ ରେ ତ ବୋଉର ଚୋର ପକେଇବ ଧନର ପଳେଇବ ପଳେଇ ଆସିବ ବୁଲିକି ଆଉ ନା କଣ।
ହଁ ହଁ ପଶିଆସିଲେ ଆଉ ସେଥିରେ କଣ ଅଛି।
ଆଉ ତମ ଧନ ଏଇନା ଧନ ପଢ଼ାପଢ଼ି କଣ କରୁଚି ପଢ଼ୁଚି।
ହଁ ପଢା ପଢି କଣ କରୁଛି ଆଉ ସିପୁନୁ ଆଇ ଆଇଲାଣିି ନା କଣ। ସିପୁନ ଆଇ ଆସିଚି ଆସିବନି ନା କନ୍।
ହଁ ତାକୁ ଫୋନ କରିଥିଲି ସେ କହିଲା ଯିବ ଆସୁ ଆଁ ତା ଘରେ କଣ ଆଉ କଣ ବସିଥିଲି ଆଉ କଣ ତାକୁ ଫୋନ କରିଥିଲି କ୍ଲବ ର ଛୁଆ ବଇଥିଲେ କହିଲେ ଫୋନ କରିଆ ସିପୁନା କୁ ସିପୁନା ଆଇ କଲ କରିିଥିଲି ସିପୁନା ଆସି ହଉ ଆଉ।
ହଁ ହଁ ଆଉ ଆଉ ସକାଳେ କଣ ତା ସାଙ୍ଗେ କଥା ହେଇଥିଲୁ।
ସକାଳେ ତାକୁ ଫୋନ କରିଥିଲି ଆଉ ସିଏ କମ୍ପୁଟର ଯାଇ କମ୍ପ୍ୟୁଟର ଯାଇଥିଲି ବା କମ୍ପ୍ୟୁଟର ଆମର ପଢା ହଉଚି ଏନା ଆମର ପଡା ହଉଚି ପି ଜି ଡି ସି ତା ପ ଟାଲି ପଢା ହବ ପଢା ହେଇନି ସାର୍ କଇ ମ୍ୟାଡାମ କଇଲେ ପଢା ହବ ମୁଁ କଇଲି ହଉ ପଢା ହଉ। କମ୍ପୁଟର ଟା ସରିଗଲେ ଦେଖିଆ କୋଉଠି କଣ ଭଲ ମନ୍ଦ ଆଉ କଣ ଆଉ ଖାଇଥିଲୁ କଣ ଗା ଧୁଆଳୁ କା ଯୋଉ ସୋ ଯୋଉ କଣ କହୁଥିଲି କହିଲୁ ଯାଇଥିଲ ଯୋଉ ଏଠିକି ଯାଇଥିଲ ଯୋଉ ଉଳାଶୁଣି କୋଉଥିରେ ଯାଇଥିଲ ବାଇକ ନା ସ୍କୁଟ୍ ଟି ରେ ତେଲ କେତେ ଟଙ୍କା ତେଲ ସ ଶହେ ଟଙ୍କ ନା ଦୁଇଶ ଟଙ୍କା ତେଲ ପକେଇଥିଲ।
ଦୁଇଶହ ଟଙ୍କା ତେଲ ପକେଇଥିଲୁ ହେଇଗଲା ମ ପାଖରେ ତ ବେଶୀ ଦୂର ନୁହେଁ ଆଉ
ଶିବୁନାର ତୋର ଯାଇଥିଲ?
ଶିବୁନା ମୋର କଳପା ର
କଳପା ବି ଯାଇଥିଲା?
ହୁଁ।
ଓହୋ ନା ମୁ ସେୟା ଯାଇଥିଲା ଓଳାଶୁଣି ଫଟ ଭଟ ଛାଡ଼ିଥିଲା ଦେଖିଥିଲି। ସେ ଓଳାଶୁଣି ସେତେବେଳେ କଣ ହଉଥିଲା?
ତ କିଛି ନାଇଁ ଯାଇଥିଲୁ ବୁଲିଆକୁ କଣ ରଜ ରଜରେ ଯାଇଥିଲୁ ବୁଲିଆକୁ।
ର ରଜରେ ଯାଇଥିଲ?
ହୁଁ,
ଓହୋ ଆଉ ରଜରେ ଭାଇ ଏ ଯୋଉ ରଜରେବା ରଜର ବା ଏଇଟା ଗୋଟେ ହୁଏ ବା ଇଏ ଯେମତି ଆମ ଏଇ ଯେମିତି ଗଣେଶ ପୂଜା ଫେନେଶ ପୂଜା ଯେ ପର୍ବ ପର୍ବାଣି ଯେମିତି ହୁଏ ସେମିତି ରଜଟାକୁଟା ହୁଏ ବା ବାଲି କୁଦା ନା ଫାଲିକୁଦା ସିଆଡେ ଗୋଟେ କୋତେ ପୁର ଆଡେ?
ଯ କଣ ସେଇ ସେ ହଁ ସେଇଆଡେ କୁଆଡେ
ଓହୋ ଆଉ ଏ ତୁ ପାଣି ହାର ନେଇ କଉଠ କପିଳାସ ଯୁ ନା ସେଠି ଯିବୁ ମୁଁ ଭାବିହିଁ ନାଇଁଇ ରହିିବ କି ଯୁ ଆମର ସେ ଯଉ ଗାଁ ଠାକୁରଙ୍କ କତିରେ ସେଠି
ଦେ ଖା ଜି ବ କୁଆଡେ ଯିବି ଆଉ କେତେ ଦେଖା ଯିବ କୁଆଡେ ଯିବି ଆଉ
ତମେ ତ ବର୍ଷିକିଆ ସରିଯିବ ତ ଯୋଉ ଇଏ ମରିଥିଲେ ଠାର ଜେ ନା ଯୋଉ ମରିଥିଲେ ଯଉ ଆଙ୍କ ଯୋଉ ଶିପୁନ ତା ଜେଜ
ହୁଁ ହ।
ଆ
ହଁ ଦେଖିଆ ସରିିବଆରେ ପସ ଟୁ ଦେଖିବା ଆଜି ପଢାପଢି କରିଥିବ କି
ଓ ଆଉ ନା ସେଆ ଚାଲ କହିଲି ପାଣି ଭାର କଉଠି ନେଇକି ଯିବ?
ହଁ ଯିବି ଦେଖିବା କହୁଠିକ ପରବି ସେକଣ୍ଡୟର ହେଲାନି ପଢାପଢି କଣ କଲେ ଦେଖାଯିବ ହଁ ଯିବି କି ନାହିଁ,
ପାଣି ଭ ଯିବ ଠାକୁରକତି ଯିବ ଦି ରବିବାର ନହେଲେ ଯିବ ପାଣି ଢାଳିବ ସୋମବାର ନୁ ଆସିବ ଆଉ ଆଦରେ ଆଉ କଣ ପଚାର ଆଉ ଘରେ କ କଣ ପରୀକ୍ଷା ପରୀକ୍ଷା ତ ସବୁବେଳେ ଦବ ଆଉ କଣ ଠାକୁର କତିକି ବର୍ଷରେ ବର୍ଷରେ ଥରେ ଯିବନି ନା କଣ?
ଯିବା ଦେଖିବା
ତମେ ଧନର ତର ଦି ଜଣ ଯାଉ ବା ନାଇଁ ଏକାଡିଆ ତୁ ଯାଉ? ହଁ ଘରେ ସବୁ ଭଲ ସେ ଯୋଉ କଣ ଧନ ସଙ୍ଗେ ତୋ ଦି ଜଣ ଯାନ୍ତି ନା ତୁ ଏକାଡିଆ ଯାଉ?
ଏ ଧନର ମର ଦି ଜଣ ଯାଉ।
ଆ ତମ କଉଠି ତମ ସବୁ ବର୍ଷ ପଲେଇଛନା ମହାବିନାୟକ ନା ଏଠି ରହିଛ?
ଉୁଁ ଏଇ ରହିଛୁ ଫାର୍ଷ୍ଟ ରୁ ତ ରହିଥିଲୁ ଆଉ ରହିନୁ ଏଇ ଚାରି ବର୍ଷ ହେବ ଯାଇଛୁ ଆଉ
ଆଉ ଖାଇସାରିଥିଲୁ କଣ ଖା ଯୋଉ ଧନ ଖାଇଥିଲା ନା ଧନ କୋଉଠି ଧନ ଘରେ ଅଛି ନା କୋଉଠି?
ହଁ ଧନ ଘରେ ଅଛି ଆଉ ଏଇନା କଣ ଦେଖିବା ବାଦ ଲଇ କହୁଛନ୍ତି
ହ୍ୟାଲୋ! ହଁ ହୁଁ।
ହଁ କଣ ହବ ଦେଖାଯାଉ ସିଏ ନା କହୁଛି